ହାଲୋ।
ଆଜ୍ଞା କଣ କରୁଚନ୍ତି?
ହଁ ମୁଁ ଏଇଠି ବସିଛି ଆପଣ।
ହଁ ମୁଁ ବି ବସିଚି ଏଇଟି ମୋ ଭୟେସ୍ ଠିକ୍ ସେ ଆସୁଛି ତ ଆପଣଙ୍କୁ।
ହଁ ହଁ ପୁରା କ୍ଲିୟର ଆସୁଚି ମୋର ଆସିଚି ତ।
ହଁ ଆପଣଙ୍କର କ୍ଲିୟର ଆସୁଚି। ଆଜ୍ଞା ଆପଣ କଣ କରନ୍ତି?
ନାଇଁ ମୁଁ ହାଉସି ୱାଇଫ ଏବେ ଅଛି ଆପଣ ପଢାପଢି କରନ୍ତି।
ହଁ ମୁଁ ଏବେ ଗ୍ରାଜୁଏସନ୍ କରୁଚି ଆଉ
ଆପଣଙ୍କ ଘର।
ଭୁବନେଶ୍ୱରେ।
ନାମ ଆମ ଘରକିନ୍ତୁ କଟକରେ କଟକରେ ଆମ ଘର ମୁ କିନ୍ତୁ ଭୁବନେଶ୍ୱରରେ ରହିକି ପଡୁଚି ରମା
ହଷ୍ଟେଲରେ ରହୁଚ କୋଉଠି ରହୁଚ ନୟାପଲ୍ଲୀ ନା ସିଆରପି। କୋଉଠୁ ରହୁଚ ପଢୁଚ?
ନା ରମା ଦେବୀରେ ହଷ୍ଟେଲରେ ରହିକି ପଡୁଚି।
ଓହୋ ହଁ। ଆମର ତ ମୋର ବିଜେପି ଥିଲା।
ଅହଁ ଗ୍ରାଜୁଏସନ୍ ବେଳେ।
ମୋର ଗ୍ରାଜୁଏସନ ବିଯେବି ହଁ।
ଓ ହଁ।
ମୋର ଶାଶୁ ଘର୍ ଭୁବନେଶ୍ଵର ଆଉ ବାପା ଘର ବି ସେଇଆ।
ଆପଣକୁ ଲଭ୍ ମ୍ୟାରେଜ୍ ବୋଧେ?
ହଁ ପ୍ରକୃତରେ ଶା ପୁର ଯୋଉ ଏପଟେ ବରଣପୁର ସାଇଡ ରେ କିନ୍ତୁ ଏପଟେ ସେଟେଲ୍ ଅଛନ୍ତି।
ଆଚ୍ଛା ଆପଣ କଣ ମାନେ କଲେଜ ଟାଇମରେ ବୋଧେ ଲଭ୍ ମ୍ୟାରେଜ୍ ହେଇଛି।
ନାଇଁ କଲେଜ ନାଇଁ କଲେଜ ପରେ ପରେ। କଲେଜ ଚିହ୍ନା ନୁହଁ ମୋ ଭଉଣୀ କଲେଜ ରୁ ଚିହ୍ନା ନୁହଁ ଭଉଣୀଙ୍କର ହଁ ମାନେ ଅଫିସି ରେ ଥିଲେ। ରିଲେଟିପି ନୁହଁ ଆମର ଆମର ଓଡିଆ ତାଙ୍କର ତେଲୁଗୁ।
ଘରେ ମାନେ ଆପ ଆପଣଙ୍କର
ହଁ ହଁ ମୋର ଓଡିଆ ସେ ତେଲୁଗୁ ନୁହଁ ତେଲୁ ଗୁ ନୁହଁ କିନ୍ତୁ ସେ ସେଇ ଟାଇପ୍ ର ଲକୁ ନୁହନ୍ତି ସେମାନେ ପ୍ରପର
ଆଚ୍ଛା ଆଚ୍ଛା ମାନେ ଆପଣଙ୍କ ଘରେ ତ ରାଜି ହେଇନଥିବେ।
ଭାଇ ବହୁତ ବହୁତ ପ୍ରୋବ୍ଲେମ ବହୁତ ଦି ବର୍ଷ ପୁର ଷ୍ଟ୍ରଗଲ କଲା ପରେ ହେଲା। ଦି ବର୍ଷ ଷ୍ଟ୍ରଗଲ କଲା ପରେ ହେଲା।
ଘରେ କିନ୍ତୁ ମାନେ ମ୍ୟାରେଜ କରାଇଲେ ନା ଆପଣ ଘରେ ରାଜି ହେଲେ।
ଘରେ ଭଲରେ କରେଇଛନ୍ତି ପୁରା ବହୁତ ଭଲରେ।
ଘରେ ତାହାଲେ ଭଲସେ ମ୍ୟାରେଜ୍ କରେଇଲେ।
ହୁଁ ହୁଁ ହୁଁ ହୁଁ।
ଏବେ ପୁରା ଖୁସି ତାହାଲେ ଆଉ କଣ ସାର୍ କଣ କରନ୍ତି ତାହେଲେ?
ସେ କ୍ଲଷ୍ଟର ମ୍ୟାନେଜର ଅଛନ୍ତି ଗୋଟେ କମ୍ପାନୀରେ।
ହ ହଁ ଭଲ ତାହେଲେ ଆପଣଙ୍କ ମ୍ୟାରେଜ୍ କେବେ କେତେ ବର୍ଷ ହେଇଗଲାଣି ଆ
ମୋର ତିନି ବର୍ଷ କଂପ୍ଲଟି। ହେଇ ଗଲାଣି ତିନି ବର୍ଷ ଏବେ ଝିଅ ଛୋଟ ଅଛି ଦେଢ ବର୍ଷ ହେଇନି ଝିଅକୁ।
ଯାହା ହଉ ଆପଣଙ୍କ ଗୋଟେ ତାହେଲେ ହ୍ୟାପି ଫେମିଲି ହେଇଗଲା ଆଉ।
ହଁ।
ଭଲ ତାହାଲେ।
ହୁଁ ଆଉ ତମର ଘରେ କିଏ କିଏ ଅଛନ୍ତି?
ସାରଙ୍କ ଘରେ ସବୁଭଲ ତ ହଁ ଆମ ଘରେ ବା ମାମୁଁ ମା ଆଉ ମୋ ବଡ ଭାଇ ଆଉ ମୋ ଦିଦି ସେ ମ୍ୟାରେଜ୍ କରି ସାରିଲେଣି।
ଓ ସମସ୍ତେ କଟକରେ ନା।
ହଁ। ମେ ଏକା ହଷ୍ଟେଲରେ ରହିକି ପଢ଼ୁଛି ମୋ ଭାଇ ର ଏ ଗ୍ରାଜୁଏସନ୍ବେ ଏବେ ସଇଲା ଅ ସିଏ କଣ କରିବ। ହଁ ହଁ ମୁଁ ସଭା ସାନ ମୋର ସେକେଣ୍ଡିୟର ହେଲା।
ତମର ଏବେ ଚାରି ବର୍ଷ ତ ପଢିବ ନା?
ହଁ ମାନେ ଠିକ ହେଇନି ତ କିନ୍ତୁ କହି ହେଉନି ଲାଷ୍ଟ ମିମେଣ୍ଟରେ ମାନେ ନା ପ୍ଲସ୍ ଥ୍ରୀ ଥାର୍ଡ଼ ୟର ବେଳକୁ ପୁରା ଜଣାପଡ଼ିଯିବ ଚାରି ବର୍ଷ କି ତିନି ବର୍ଷ।
ଓହୋ ତମ କୋଉଟା ଭଲ ତିନି ବର୍ଷ ଭଲ ଲାଗୁଛି ନା ଚାରି ବର୍ଷ ଭଲ ଲାଗୁଛି।
ନା ଚାରି ବର୍ଷ ରହିତେ ଏଠି ପଢିତେ ଇଚ୍ଛା ହଉନି।
ହଁ ସମସ୍ତେ ମୋର ବି ମୋର ବି ଗୋଟେ ଭଉଣୀ ଅସି ସେଲ୍ଫ ଫାନାଇନାନ୍ସସିଆଲ କୋର୍ସ କରୁଛି ବିଜେପି ରେ। ସେ କଣ ଏମ୍ ଏମ୍ ସିଏ ନା କଣ ଏମତି କରୁଛି ବୋଧେ। ମୁଁ ଠିକ୍ ସେ ଜାଣିନି ଏବେ ତାର ବି ସେକେଣ୍ଡ ଇୟର ହେଲା ତାର ଏବେ ସିଏ ବି ସେ ତାର ତ ହଁ ତମ ବ୍ୟାଚର ସିଏ ଆଉ ପଢୁଥିଲା ଯୁପିଟରରେ ପଢୁଥିଲା। ହେଲା ତାପରେ ବିଜେପିରେ ଏବେ କଲା।
ଭଲ ଆଉ।
ହୁଁ
ଯାହା ହଉ ତାହାଲେ।
ହୁଁ ହୁଁ
ଆଉ ତାହା ହେଲେ ରାତିରେ ଆଜି କଣ ରୋଷେଇ ହବ
ସେଇ ଏମିତି ଏବେ କିଛି ଠିକ ହେଇନି
ହଁ
ମୁଁ ପ୍ରକୃତରେ ବାହାରକୁ ଟିକେ ପଳେଇ ଆସିଛି ତ ଆଜି ମୁଁ ଆଡେ ଆସିଚି କୋଉଠି କି କହିଲ ଗ୍ୟାଙ୍ଗଟକ ଆସିଚି ହେରି
ଆଚ୍ଛା ବୁଲା ବୁଲି ପାଇଁ
ହଁ
ଭଲ ଆଉ କଣ ଲଭ ମ୍ୟାରେଜ କଲେ ଏଇଆ ଫାଇଦା ଆଉ
ମୋ ନଣନ୍ଦ ତାଙ୍କ ସ୍ଵାମୀ ପୁଅ ଆମେ ତିନି ମାନେ ପ୍ର କୃତରେ ଗୋଟେ କମ୍ପାନୀ ଥ୍ରୋରୁୁ ଆସିଛୁ ନିଜେ ନିଜର ଟିକେଟ କରିକି ବହୁତ ଜଣ ମିଶିକି ଆସିଛୁ ଆଉ
ହଁ ହଁ ଭଲ ଆଉ କଣ ମାନେ ଭୁବନେଶ୍ଵରରୁୁ ପୁରା ଏତେ ମାନେ ଇଣ୍ଡିଆ ବାହାରେ
ହଁ ଦାର୍ଜିଲିଂ ଯାଇକି ଗେଙ୍ଗଟକ୍ ଆସିଛୁ
ଆଚ୍ଛା ଆଚ୍ଛା
ବଏ ଏବେ ବୁଲିକିନା ବହୁତ ମାନେ ଏବେ ଆସିକି ପହଞ୍ଚିଲୁ ଅଧଘଣ୍ଟା ଘଣ୍ଟାଟେ ହେଲା
ଆଜ୍ଞା
ଆସିକି ବସିଚୁ ହେ ମୁଁ କହିଲି ନା କିଏ ଫ୍ରି ଅଛନ୍ତି ହୁଁ ଆଉ କଣ କୁ ଦେହ ଭଲ ଅଛି ସମସ୍ତଙ୍କର
ଆଜ୍ଞା ଆଜ୍ଞା ଭଲ ଅଛି
ଏବେ କଲେଜ କେତେଟାରୁ କେତେଟା
ଏବେ କଲେଜ କଣ ଆମର ଏବେ ଏକ୍ଜାମ ଚାଲିଛି ତ ତ ନା ସେମିଷ୍ଟାର ଚାଲଛି ଟିକିଏ ତ ଏ ମିଶନ ଚାଲିଛି ଆଜି ନ ନାହିଁ କାଲିକି ହେଉଛି ଅଛି ଗୋଟେ ଏକଜାମ୍ ଅଛି
ହୁଁ ହୁଁ
ଦେନ୍ ଆଠ ଆଠ ତାରିଖ ଆଠ ତାରିଖ ଯାଏଁ ହବ ଜୁଲାଇ ଆଠ ଯାଏଁ ହବ
ଓହୋ କାଲି ହଁ ତମର କୋଉ ଷ୍ଟ୍ରିମ୍ ସାଇନ୍ସ
ନା ନା ମର ଆର୍ଟସ
ହଁ ମୋର ବି ସେ ମୋର ବି ସେୟା ତୋର କୋଉ ଇଏ କୋଉ ଡିପାର୍ଟମେଣ୍ଟ
ମୋର ଆର୍ଟ୍ସ ଓଡିଆ ଡିପାର୍ଟମେଣ୍ଟ ଆପଣଙ୍କର ଭଲ ଆଉ ସସିଲ ଯେ ମୋର ପ୍ଲସ୍ ଟୁ ସେକେଣ୍ଡ ଇୟର ଟାଇମରେ ଥିଲା ମାନେ ପ୍ଲସ୍ ଟୁ ଟାଇମରେ ଥିଲା
ହୁଁ ହୁଁ ଇଲେକ୍ଟୀବ୍ ଥିବ ଆଉ
ଆଜ୍ଞା ହଁ
ତମେ ସ ତମର କଲେଜରେ ଏବେ ରେଡର ସବୁ ଅଛି ନା ନାଇଁ କିଛି ଏଏସ୍ ରେସ
ମୁଁ ରୋମା ଦେବୀ ତ ଜାଣିଛି କେତେ ବଡ କଲେଜ ଟା ତା ଭିତରେ ତ ବୁଲିତେ ବୁଲଦେ ଆପଣଙ୍କୁ ସରିଯିବ ପୁରା ରାସ୍ତା।
ପୋନା ମ୍ୟାାମ ବୋଲି ଅଛନ୍ତି ନା ନାହାନ୍ତି ଏବେ
କି ଜାଣେ ମରିତେ ମାନେ ବହୁତ ଇଏ ହେଇଗଲାଣି ନା?
ହଁ ବହୁ ଗ୍ୟାପ୍ ହେଇଗଲା ମୁଁ ତ ସେଭେଣ୍ଠିନ୍‌ରେ ପାସ୍
ହଁ।
ସିଏ ଆମେ ଯେତେବେଳେ ଥିଲୁ ଆମର ବହୁ ବହୁତ ମଜା ହଉଥିଲା ମାନେ ତମେ ବିଶ୍ଵାସ କର। ବିଜେପି ଆର ଡି ଖୋର୍ଦ୍ଧା ପିଏନ କଲେଜ ଏମିତି ବହୁତ ପିଲା ମିଶିକି ରେଡ୍୍ରସ୍ କ୍ୟାମ୍ପ ହୁଏ ଏନ୍ଏସ୍ଏସ୍ କ୍ୟାମ୍ପ ହୁଏ ବାହାରକୁ ସବୁ ବୁଲିବାକୁ ଯ ମନାଲି ସିମ୍ ଚାରିଆଡେ ବୁଲିଛୁ ଆମେ
ହଁ ହୋ।
ଗଭର୍ଣମେଣ୍ଟ ଥ୍ରୁରୁରେ ଯାଇଛୁ।
ଭଲ ଭଲ।
ହୁଁ ହୁଁ ହୁଁ।
ଭଲ ତାହେଲେ ଆଉ କଅଁ।
ହୁଁ ଆଜି ବର୍ଷା ହେଇଛି ହଁ ହଉଥିଲା ଆଜି ହଁ,
ଆଜିବା ପକେଇକି ଗଲା
ସଖାଳେ ହଉଥିଲା ଜୋରେ ଫୋନ ମାମା କରିଥିଲେ। ସଖାଳେ ଜୋରେ ବର୍ଷା ହେଇଛି ନା?
ହଁ ହଁ।
ଆମେ ଇଆଡେ ବୁଲିବାକୁ ସିନା ଆସିଲୁ ଖାଲି କୁହୁଡି ମାନେ ବହୁତ ମାନେ କିଛି ଦେଖା ଯାଉନି ଡ୍ରାଇଭର ମାନେ ବି କେମିତି ଚଲଉଛନ୍ତି ମାନିବାକୁ ପଡିବ କିଛି ବି ଦେଖା ଯାଉନି।
ଓହୋ।
ଏତେ କୁହୁଡି ବହୁତ କୁହୁଡି ଆ
ମାନେଆପଣ ପହଞ୍ଚି ସାରିଲେଣି ନା।
ମୁଁ ପହ ଆମେ ଦାର୍ଜିଲିଂରେ ଦି ଦିନ ରହିଲୁ କାଲି ଦାର୍ଜିଲିଂ ରୁ ଏଇଠିକି ଆସିଲୁ। ଗ୍ୟାଙ୍ଗଟକସଲୁ। ଗ କାଲି ରାତିରେ ଗ୍ୟାଙ୍ଗଟକ ରୁ କୋଲକାତା କୁ ଯିବ ଆଉ। ତାପରେ ଘରକୁ।
ଭଲ ତାହେଲେ ଆଉ ବୁଲାବୁଲି କରନ୍ତୁ ବାାରେ ଟେ ବୁଲାବୁଲି ନ କଲେ ଭଲ ଲାଗିବିନି।
ହଁ କିନ୍ତୁ ଏଥିରୁ ଟ୍ରାଭେଲିଂ ବହୁତ ହେଇଯାଉଛି ପୁରା ବହୁତ ସେଥିପାଇଁ ବହୁ ମାନେ ଇରିଟେଡ ଲାଗୁଛି ଛୋଟ ଛୁଆ ନ ମର ଦେଢ ବର୍ଷ ହେଇନି। ସିଏ ବି ଚିଡି ଯାଉଛି ବାହାରେ ଖେଳୁଛି ଗାଡିରେ କାର ରେ ଗଲା ମାନେ ସେ ଚିଟି ଚିଟି ଖାଲି ହବ। ଆଜି ଏଠି ସକାଳ ଆଠଟାରୁ ହଁ। ଆଜି ସକାଳ ଆଠଟ ରାରୁ ଟ୍ରାଭେଲିଂ କଲୁଣି ଯେ ଏବେ ପହଞ୍ଚିଲୁ ଆସିକି ଅଧଘଣ୍ଟା ହେଲା ଏତେ ଯିବା ଆସିବା ମାନେ ଯୋଉଟା ଓଡିଶାରେ ପ୍ଲେନ ରାସ୍ତା ନା ତ ଏଇଠି ବଙ୍କା ଟଙ୍କା ରାସ୍ତା ତା ଡବଲ ଇଏ ପଡିଯାଉଛି।
ଆଚ୍ଛା ହଁ।
ଟାଇମିଙ୍ଗ ଟା ଡବଲ ହେଇଯାଉଛି ଦି ଘଣ୍ଟା ଅଢେଇ ଘଣ୍ଟା ରାସ୍ତା ଚାରି ଘଣ୍ଟା ଏଠି ହଉଛି। ହ
ଆଜ୍ଞା।
ଆଉ ଏବେ ଘରକୁ ଯାଇନ?
ନାଇଁ ଏବେ ତ ଏଇ ଦି ମାସ ତଳେ ହିଁ ହୋଉଛି ଛୁଟି ପଡିଥିଲା ଆମର ନା। ତ ଆମେ ହଁ ଖରା ଛୁଟି ଆଉ ରଜ ବି ଏକାଥରେ ଛୁଟି ମାନେ କାଟିକି ଆସିଲୁ ଏକାଥରେ କେ। ହଁ।
ଏବେ ଆଉ କିଛି ଛୁଟି ନାହିଁ?
ଏବେ ତ ଛୁଟି ନାଇଁ ତ ଏକ୍ଜାମ୍ ଚାଲିଛି ଏକ୍ଜାମ୍ ସରିଲା ପରେ ଯିଏ ଯେମତି ତାର ଯିବ ନହେଲେ ବା ଏମିତି ଦୁର୍ଗା ପୂଜାରେ ଛୁଟି ପଡେ। ତାପରେ ଆମର ହଁ। ହଁ ଆଉ ହଷ୍ଟେଲ୍ ଏଇ ଖରା ଦିନେ ଇଏରେ ଛୁଟି ପଡେ।
ଏବେ ତମକୁ ମାନେ ବାହାରେ ରହିକି ମାନେ ଚାହିଁବ ଯଦି ସନ୍ଧ୍ୟାବେଳେ କୁଆଡେ ବାହାରକୁ ଯିବାକୁ ଛାଡନ୍ତି ନା ଛାଡନ୍ତିନି?
ନାଁ ନାଁ ସନ୍ଧ୍ୟା ବେଳକୁ ନୁହୁଁ ସାଢ଼େ ପାଞ୍ଚଟା ସୁଦ୍ଧା ହିଁଁ ବନ୍ଦ ହେଇଯାଏ।
ନାଇଁ ତମର ଧର ମାର୍କେଟ୍ ଫାର୍କେଟ୍ ଯିବାର ଥିବ ଦିନ ସାରା ଯେତେବେଳେ ଯାଇପାରିଲ।
ଦିନ ବେଳେ ତମେ ଯାଇପାରିବ ହେଲେ ଦୁଇ ଘଣ୍ଟା ପାଇଁ ହିଁ ଯାଇପାରିବ।
ଓହୋ ଓହୋ। ଗାର୍ଲସ୍ ହଷ୍ଟେଲ୍ ରେ ଟିକେ ବହୁତ ଷ୍ଟ୍ରିକ ଥାନ୍ତି ନାଁ?
ହଁ ବୋହୁତ ଷ୍ଟ୍ରିକ୍ଟ ଏଠି କରୁଛନ୍ତି।
ମୁଁ ଯାଇଛି ମୁଁ ଗାର୍ଲସ ହଷ୍ଟେଲ୍ କୁ ଯାଇଛି କାରଣ ମୁଁ ଜ ମାନେ ଜଣେ ବ୍ଲାଇଣ୍ଡ ଅ ଥିଲେ ତ। ତାଙ୍କ ରାଇଟର୍ ହିସାବରେ ଯାଏ ମୁଁ ପ୍ରାୟ ଯାଏ ହଷ୍ଟେଲ୍ କୁ।
ଆଚ୍ଛା ହଁ।
ହୁଁ। ଓ ସନ୍ଧ୍ୟା ଆମର ବି କଲେଜ ରେ ଝିଅ ପିଲାମାନଙ୍କୁ ପୁରା ଷ୍ଟ୍ରିକ୍ଟ ଲି।
ହଁ ଷ୍ଟ୍ରିକ୍ ନୁହଁ ସେମିତି ଆଉ।
ସନ୍ଧ୍ୟା ସୁଧା ବାହାର କରିବେନି ଅନ୍ୟ ବେଳେ ବାହାର ଛାଡିବେ ତାପରେ ବାହାର କଲେଜ ପିଲା ବି ଯିଏ ଯିବ ଲେଖିକିନା ସାଇନ ଫାଇନ୍ କରିକି ସବୁ ଯିବେ ଭିତରକୁ।
ଓହୋ।
ତମର ବି ହୋଉଥିବ ସେମିତି ନା ନାଇଁ?
ହଁ ଆମର ବି ସେମିତିକା।
ଗାଡିଆନ୍ ଫାଡିଆନ୍ ଯିଏ ଯିବେ ଦେଖା କରିବାକୁ କି କଣ ତମର ଲୋକାଲ୍ ଗାଡିଆନ୍ ଏଠି କେହି ନାହାନ୍ତି?
ନାଇଁ ଆମର ଅଛନ୍ତି ମୋ ମାଉସୀ ଝିଅ ଜଣେ ଏଇଠି ରହନ୍ତି ସେମିତି ଲୋ ଲୋକାଲ୍ ଗାର୍ଡିଆନ୍ କେହି ନାହାନ୍ତି ଆଉ ଆଜ୍ଞା ତାହେଲେ ମୁଁ ରଖୁଛି ମୁଁ ଟିକେ ଷ୍ଟ ପଢ଼ା ଟାଇମ୍ ହେଇଗଲାଣି ତ।
ହଁ ହଁ ହଁ।
ଆଜ୍ଞା।